ହ୍ୟାଲୋ
ଆଉ ସାଙ୍ଗ ହଉ ଆଉ କଣ ଚାଲିଛି ଆପଣ
ଆପଣ ଟିକେ ଭଲ କି ଆଜ୍ଞା ଫୋନ ଧରନ୍ତୁ ପାଖେଇକି ଶୁଭୁନି ଆଜ୍ଞା କଥା କଟୁଛି ଆପଣଙ୍କର
ଆଶ ଆପଣ ଦାଣ ବନ୍ଦେଇ ଯିବେ ବୋଲି କହୁଥିଲେ ବୁଝିଲେ ନା ବାହାର ରାଜ୍ୟକୁ ବା ଦେଶକୁ କଣ ହେଲା ସେ କଥା ସେ କଥା କଣ ହେଲା
ନାଇଁ ସେ କଥା କଣ ହେଲା କି ମୁଁ ମୋ ଆଉ ଦି ଚାରି ଜଣ ବନ୍ଧୁ କହିଥିଲି ସାଙ୍ଗ ହେଇକି ଆମେ ଯାଇଥାନ୍ତୁ
ହୁଁ
ଆଉ ସିଏ ଟୋଟାଲି ଉପରେ ହାରାସ କରିଦେଲେ ମତେ ଆଉ ଟୋଟାଲି ମୋ ମନୋବଳ ଭାଙ୍ଗିଦେଲେ ଆଉ ମୋର ଆ ବି ଆଉ ଏକା ଯିବାକୁ ଇଚ୍ଛା ହଉନି ଦେଖିବା କଣ ହଉଛି? କିଛି ଆଗକୁ ଯଦି ଆଉ ଜଣେ ବନ୍ଧୁଙ୍କୁ କହି ଯି ସେ ରାଜି ହୁଏ ।
ଗୋଟେ କାମ କରନ୍ତୁ ଆପ ଆପଣ ଆମ ସାଥିରେ ଆସନ୍ତୁ ବୁଝିଲେ ନା, କାହିଁକି ନା ଆମର ଆଉ ଆଠ ଦିନ ପରେ ମୋ ବନ୍ଦାଣ ବନ୍ଧେଇ ଆମେ ଯିବୁ ବୁଝିଲେ ନା? ବାହାର ଦେଶକୁ କାମକୁ ଆମେ ତାପରେ ବର୍ଷକ ପରେ ଫେରିବା। ବୁଝିଲେ ନା, ଆମର ଶୁଣନ୍ତ ମୁଁ କହୁଛି ଆମର ପ୍ରଥମେ ବନ୍ଦାଣ ବନ୍ଦେଇଲା ବେଳେ ଆମର ପ୍ରଥମେ ଆମର ଡଙ୍ଗାଟି ଆସିବ ବୁଝିଲେ ନା।
ଆଜ୍ଞା।
ପୂଜା ହବ ଧୂପ ଜଝୁଣା ଦେବେ ଗାଁ ଯାକ ଭୋଜି ଖାଇବାକୁ ଆମେ ଦବୁ। ବୁଝିଲେନା ସମ
ଆମ ବିଧିର ବିଧାନ ଯାହା ଥିବ ଆମ ପୂର୍ବ ପୁରୁଷ ଯାହା କରିଥିବେ ଆମେ ସେଇ ଜିନିଷ ଟାକୁ କରିବା ଆମେ ତାକୁ ଆଗେଇ ନବା ଆଉ।
ନୁଆ ଡ୍ରେସ ସମତେ ନାଇବେ ବୁଝିଲେ ନା? ଆଉ ଭୋ ଭୋଜିରେ ଅରୁଆ, ଡାଲମା, ଖଟା ଘାଣ୍ଟ ଇତ୍ୟାଦି ଆମେ ଦବୁ ବୁଝିଲ ନା।
ପାମ୍ପଡ ଯଦି କରିବେ ଟିକେ ବା
ଆ ଶୁଣନ୍ତୁ ଆଉ ପାମ୍ପଡ ହବ। ଆଉ ଆମର ଠାକୁରାଣୀ ମା ଲକ୍ଷ୍ମୀଙ୍କୁ ପୂାଜା । କରାଯିବ ସେନ ଖୁସିର ଦିନ। ଭଜନ, କୀର୍ତ୍ତନ, ଢୋଲ, ବାଜା ମହୁୁରୀ ଇତ୍ୟାଦି ବଜା ହବ ବୁଝିଲେ ନା। ତାପରେ ଆମେ ତମେତେ ବସିବୁ ବା ଡଙ୍ଗା ଦିରେ। ଆମ ସମସ୍ତେଙ୍କର ସମସ୍ତେ ଆସିବେ ଗାଁ ଝିଅ ବୋହୁ। ଆମକୁ ପୂଜା କରିବେ ବା ଚନ୍ଦନ ଟିକା ଲଗେଇକି ବୁଝିଲେ ନା ।
ହଁ।
ତାପରେ ଆମେ ଆମର ଯ ଖାଦ୍ୟ ପଦାର୍ଥ ଯେମିତି ଚାଉଳ, ଡାଲି, ଧାନ, ମୁଗ, ଗହମ ଇତ୍ୟାଦି ଆମେ ନଦୀ କିନା ଆମର ଡଙ୍ଗା ରେ ବର୍ଷକ ପାଇଁ ବୁଝିଲେ ନା ଆମେ ନେଇ କିଯିବା ବୁଝିଲେ।
ହଁ।
ନେଇକି ଯିବା ତାପରେ ନେଇକି ଯିବା ତାପରେ ଆମେ ଯୋଉ ଯେତିକି ଲୋକ ଯିବେ ଆମେ ସବୁ ମଜା ମସ୍ତିରେ ଯିବା। ଆମେ ଭନ୍ଦାଣ ବନ୍ଦେଇ ଗୋଟେ ବର୍ଷ ପରେ ବାହାର ରାଜ୍ୟକୁୁ ଯାଇକି କାମ କରିକି ଆସିବା ଆସିଲା ପରେ ସେତି ପୁଣି ଯେ ହ।
ଆମେ ଯିବା ସମୟରେ ଆମକୁ ବିଭିନ୍ନ ଝଡ଼, ତୋଫାନ ଏବଂ ବିଭି ନିଜକୁ ଧୈର୍ଯ୍ୟ ମନେ କରି ସାହସ ବାଦୀ ବହି ଆମେ କାର୍ଯ୍ୟଟିକୁ ସମ୍ପାଦନ କରିବା ଆବଶ୍ୟକ।
ହଁ, ଭଲସେ କ?
ହଁ।
ସେଥିରେ ଶୁଣନ୍ତୁ ଆଇଲେ ପୁଣି ଆଇଲା ବେଳେ ଫେରିଲା ବେଳେ ଆମକୁ ପୁଣି ସେ ପୂଜା ହେବେ ବୁଝିଲେ ନା। ଗାଁରେ ଭୋଜି ଖାଇବାକୁ ଦିଆହବ ସେଇ ଠାକୁରଙ୍କୁ କରାଯିବ ଆଉ ଢ଼ୋଲ ବା ା ଘଣ୍ଟି ମହୁୁରୀ ଇତ୍ୟାଦି ବଜ ଯିବ ଯାହା ଫଳରେ ଆମେ ଆସିବୁ ପୁଣି ଦି ବର୍ଷେ ରହିଲା ପରେ ଛଅ ମାସ ରହିଲା ପରେ ପୁଣି ଏଇ ବର୍ଷା ଦିନ ବେଳକୁ ବୁଝିଲେ ନା ଶୁଣି ଆମେ ବାହାରେ ଯିବା ଆମ ବୋଇତ ବନ୍ଦାଣରେ ଆଁ ଭୁଇ ତ ମନ୍ଦାଣମ ଆପଣ ଜାଣିଥିବେ କଣ ବୋଇତମନ୍ଦଣ ଆପଣ ଯାଇଛନ୍ତି ନା
ନାଁ ଆଜ୍ଞା ନାଇଁ ମୁଁ ଆଜ୍ଞା ପ୍ରଥମେ ଯିବ ଆପଣଙ୍କ ସହିତ ମୁଁ ସେ ବିଷୟରେ ଆଜ୍ଞା କି ି ବି ଜାଣନି
ହାନନଇତି ନା
ନା ଆଜ୍ଞା
ଆପଣ ଆପଣ ଆଗରୁ କୋଉ କାମରେ ଯାଇଛନ୍ତି ଏମିତିଆ କାମରେ ଯାଇଛନ୍ତି
ହଁ ଆଜ୍ଞା ମୁଁ ସୁରାଟ ଥର ଯାଇଥିଲି ମୁଁ ସୁତା ମିଲ ଯାଇଥିଲି ଆଜ୍ଞା କା ନିଜୋଗ କ୍ଷେତ୍ରରେ କାମ କରିବାକୁ ଗୋଟେଏ ମିଲରେ
ଆଜ୍ଞା
ହଁ ଆଜ୍ଞା ଆମେ ଆମେ ଆମେ ଓଡିଶାର ଲୋକ ଆଜ୍ଞା ଆମେ ଭାବୁଛେ ବାହାର ରାଜ୍ୟରେ ଆମକୁ ଭଲ ପଇସା ରୋଜଗାର କ୍ଷମ ମିଳିବ ଭଲ ଅର୍ଥ ମିଳିବ କିନ୍ତୁ ଏଟା ଆଜ୍ଞା ସମ୍ପୂର୍ଣ୍ଣ ବଡ ବଡ ଭୁଲ ଆମର ଭାବିବାରର ଭାବନା ଟା ଆଜ୍ଞା ଭୁଲ୍।
ହୁଁ।
ଆଜ୍ଞା ଓଡିଶାରେ ସବୁ ଯୋଉ ଭଳିଆ ସୁବିଧା ଅଛି ଆଜ୍ଞା ଅଲଗା ରାଜ୍ୟରେ ମୁଳୁରୁ ନାହିଁ ଆଜ୍ଞା ଟୋଟାଲି କିଛି ସୁବିଧା ଆଜ୍ଞା ନାହିଁ ଆମର ଓଡିଶାର ଖାଦ୍ୟ ବଢିଆ ରହିବାର ବାସସ୍ଥଳୀ ବଢିଆ ଲୋକମାନଙ୍କର ବ୍ୟବହାର ଏବଂ କଥାବାର୍ତ୍ତାର ଶୈଳୀ ସବୁ ଅଛି ଆଜ୍ଞା ବାହାର ରାଜ୍ୟରେ କଣ ହବ ନା ଖାଇବାର ସମସ୍ୟା ଆ ଆଜ୍ଞା ବହୁତ ମାତ୍ରାରେ ଦେଖିବାକୁ ମିଳିବ ଲୋକ ମାନଙ୍କର ବ୍ୟବହାରର ଶୈଳୀ ଅସିଳତା।
ଆଜ୍ଞା ଅଲଗା ଉପକାର ଚ
ଆଜ୍ଞା ସବୁ ଅଲଗା ପ୍ରକାର ଆମେ ଯିଏ ସବୁ ଆ ଆଜ୍ଞା ଓଡିଶାରେ ବସବାସ କରିଗଲେଣି ବହୁତ ବର୍ଷ ହବ ସିଏ ଆଉ ଓଡିଶା ଛାଡି ଆଜ୍ଞା ନି ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛା ମନେ କରୁନାହାନ୍ତି ତେଣୁ ଓଡିଶାର ଓଡିଶାର ଲୋକମାନେ ବହୁତ ଆଜ୍ଞା ବଢିଆ ନମ୍ର ଶ୍ରୁ ଖଳା ଏବଂ ଭଲ ଲୋକ ଆଜ୍ଞା।
ଆଜ୍ଞା।
ଓଡିଶାରେ ମୁଖ୍ୟତ ଖାଦ୍ୟରେ ଭାତ କ ମୁଖ୍ୟତ ଖାଦ୍ୟ ରୂପେ ଗ୍ରହଣ କରିଚନ୍ତି।
ଯେମିତି ପଖାଳ।
ଯେମତି ପଖାଳ ଆଜ୍ଞା ଆଜ୍ଞା ଖରା ବଳ ଟା ମାଣ୍ଡେ ଟୋରି ଖାଇବା ଖା ଭାତ।
ଆଜ୍ଞା।
ଯେପରିକି ପଞ୍ଜାବ ରେ ଆମର ରୁଟିକୁୁ ପ୍ରାଧାନ୍ୟତା ଦେଇଛନ୍ତି ସେପରି ଓଡିଶାରେ ଭା ତ କୁୁ ପ୍ରାଧାନ୍ୟ
ପଖାଳକୁ ଆଜ୍ଞା ପଖାଳକୁ ପ୍ରଧାନ୍ୟ ଅଧିକା ଦିଆଯାଇଚି।
ଆଜ୍ଞା ଆଜ୍ଞା। ଆମର ଓଡ଼ିଶାରେ ଗୋଟେ ଦିନକୁ ପଖାଳ ଦିବସର ମାନ୍ୟତା ମଧ୍ୟ ଦିଆଯାଇଚି। ଆପଣ ଜାଣିଥିବେ ହଁ।
ହୁଁ।
ନା ସାଙ୍ଗ ଏଇ ସବୁ ଆଉ ହ ମୁଁ ସେ ଛୋଟବେଳ କଥା ଯେତେବେଳେ ଟିକେ ମନେ ପକାଏ ମୋ ଆତ୍ମା ପୁରା ଉତ୍ଫୁଲ୍ଲିତ ହୋଇଯାଏ ଆଉ ସେ ଦିନ ଆଉ ହୁଁ ଜୀବନ ରେ ଆସିବନି।
ଫେରିବ ନାଇଁ।
ଆଉ ସେ ଯୋଉ କୁଚି ଖେଳ ଲଣ୍ଠନ ଚୋରି ଖେଳ ଆଉ ଗୁଲି ଖେଳ ଆଉ ଆମେ ଯୋଉ କ୍ରିକେଟ ସବୁ ଖେଳୁ ବହୁତ ପ୍ରକା ପ୍ରକାର ଆନନ୍ଦ ଆଉ ସେ ଦିନ ଫେରି ପାଇବା ଆଉ ମୋ ପକ୍ଷରେ ସମ୍ଭବ ବର ନୁହଁ କହିଲେ କହିଲେ ଆଖି ଠଳମଳ ହେଇଯାଉଚି ଲୁହରେ।
ଆଖି ଆ
ସାଙ୍ଗ ମୁଁ ତୋତେ କହିବି।
ହୁଁ। ଆଉ ପା ଆପଣ ସମ୍ବଲପୁରରୁ ଯାଇଥିବେ ସେ ଯୋଉ ସୂତା ଆପଣ ଯାଇଥିଲେ ସୁରାଟ ସମ୍ବଲପୁରରେ ଆମର ଯେମିତି ଶାଢୀ ବନା ଯାଉଛି ଆପଣ ଜାଣିଚନ୍ତି ପୁରା ତାରାକ ପାଟ ଶାଢୀ ତାରା କସି କାମ ଶାଢୀ ପୁରା ସେଥିରେ ଯୋଉ ଚିତ୍ର ବି ତ୍ର ଆମ ଓଡିଆ ଲୋକ ସବୁ ଆଙ୍କିକିନା ବନଉଛନ୍ତି ଆମର ମା ମାନେ ବୋଉ ମାନେ ସବୁ ନାଁଉଚନ୍ତି ସେ ଶାଢ଼ୀ ଅତ୍ୟନ୍ତ ଆନନ୍ଦିତ ଓ ସୁନ୍ଦର।
ହଁ ହଁ ସବୁ ଗାଁ ଗହଳିରେ ସବୁ କହନ୍ତି ସମ୍ବଲପୁର ଶାଢୀ ହେଇ ଦେଖ ମୁଁ ନାଇଁଚି ସମ୍ବଲପୁର ଶାଢୀ ସମ୍ବଲପୁର ଶାଢୀ କୁ ଏତେ ପ୍ରାଧାନ୍ୟ ଦିଅନ୍ତି କଣ ପାଇଁ କେହି ଜାଣି କଣ ଖାସି୍ୟତ ଅଛି ତା ଦେହରେ
ହୁଁ
ଆସୱନ୍ ତାରା ଶଙ୍ଖା ସବୁ ନାହାନ୍ତି ଶାଢୀ ମଧ୍ୟ ନାହାନ୍ତି ସମ୍ବଲପୁର ଶାଢ଼ୀ ଓ ଓ ନାରୀ ମାନେ ସୁନ୍ଦରତା କହିଲେ ମାନେ ସମ୍ବଲପୁର ଶାଢ଼ୀକୁ ବୁଝାଉଥାଏ
ସମସ୍ୟା ଶାଢୀ ଆସନ୍ ତାରା ଶଙ୍ଖା ଅତ୍ୟନ୍ତ ସୁନ୍ଦର
ଆଜ୍ଞା
ହୁଁ
ହୁଁ ନାଇଁ ଏଇ ସବୁ ମୁଁ ଆଜି ସକାଳୁ କଣ କଲି ନା ଯାଇଥିଲି ଟିକେ ସେ ଉଁ ଛକ ଆଡା ଟିକେ ବୁଲିବାକୁ ଗୋଟେ ଅଲଗା ପ୍ରକାର ସଦୃଶ୍ୟ ମୁଁ ଦେଖିଲି
ହ
ହଁ ସେ କଣ ହେଲା ନା
କହଲା
ଓ ଦୁଇଟି ମା ଛୁଆ ଯାଉଥିଲେ ଘାଟରେ
ଆ୍ଞ ଆେ
ଆଜ୍ଞା ଆଉ ଆମ ସମାଜରେ ଆଜ୍ଞା ଆଉ ଚଳି ହବନି ଖାପ ଖୁଆଇ ବିଭିନ୍ନ ପ୍ରକାର ସବୁ ଲୁଟେରା ଛୋର ମାନେ ବହୁତ ମାତ୍ରରେ ବଢିଗଲେଣି ରୋଜଗାର କ୍ଷମା େକାରୀ ବେକାରୀ ବଢିବା ଦ୍ଵାରା ଲୋକମାନଙ୍କର ରୋଜଗାରକ୍ଷମ ଏବଂ ଟଙ୍କା ପଇସାର ଅଭାବ ଅନାଟନ ବହୁତ ଦେଖିବାକୁ ମିଳୁଛି ସମୟ ସମୟ ସହିତ ଆଉ ଲୋକମାନଙ୍କ ତାଙ୍କର ଆଉ ଭଲ ମନୋବୃଦ୍ଧି ଆଉ ନାହିଁ ଆଜ୍ଞା କଣ ମୁଁ କହିବି ଆପଣଙ୍କୁ ସେ ମାଟି ପିଲି ଛୁଆଟିକୁ ଧରିକି ଯାଉଥାଏ ତା ବେକରେ ଆଜ୍ଞା ସୁନା ହାର ଟିକଏ ଚିକି ଚିକି ମାରୁଥାଏ ହଁ ଚୋର ଦୁଟିିକ ଚୋର ଦୁଇଟି କଣ ଗଲେ ନା ମଟର ଜାନ ପଟ ଯାନ ଗୋଟିଏ ଜାଗାରେ ଠିଆ କରିଥିଲେ କଣ ସେ ଠରିଲେ ବହୁତ ଦୂ ବାଟାରୁ ସେ ଥରେ ଥରେ ଆସୁଥିଲେ
ହୁଁ
ଥରେ ଥରେ ବହୁତ ବାଟରୁ ଆସୁଥିଲେ ଯେମିତି ଗୋଟେ ଫାଙ୍କା ରୋଡ ଆଜ୍ଞା ଦେଖିଲେ ଆପଣ କୁହନ୍ତୁନି ସେ ଗାଡି ଟ ମଟର ଯାନ ଷ୍ଟାର୍ଟ ମାରି ଏମିତି ପ୍ରକାର ଛିଣ୍ଡେଇ ଦେଲେ ସେ ହାରଟିକୁ ସେ ମା ଜଣକ ଛିଡିକି ପହିଲା ଆଜଞା ରୋଡ ସାଇଟ କୁ ଘଡି ଘଡି ଘଡି ଗଡି ପାହାଡ ତଳକୁ ପଡିଗଲା ମାଟିିକେ ମୃତ୍ୟୁବରଣ କରିଗଲା ଛୋଟ ଛୁଆ ଟି କୁଆଁ କୁଆଁ କରି କାନ୍ଦୁଥାଏ
ଅନ୍ଦୁଥ ଓହୋ
ଆତ୍ମା ପୁରା ଆଜ୍ଞା ଭରି ଗଲା ମୋର ପୁରା ଲୁହରେ କଣ ଆଜ୍ଞା ମୁଁ କରିବି ଆଉ ମୁଁ ମୋ ପାରୁ ପର୍ଯ୍ୟନ୍ତ ମୁଁ ସେ ଚୋର ଦୁଇଟିକୁ ବହୁତ ଛୁଆ ଟା ଆଜ୍ା ଗୁଡେଇଲି ସେ ଛୁଆ ଟିକୁ ଧରି ଛୁଆ ଟିକେ ଆଜ୍ଞା ଗାଡିରେ ବସେଇଥାଏ ମଟର ଯାନରେ ମୁଁ ଆଉ ବେଶୀ ତାଙ୍କ ସହିତ ମୁଁ ଆଉ ପାରିଲିନି ଆଜ୍ଞା ମଁ ପାରୁ ପର୍ଯ୍ୟନ୍ତ ମୁଁ
ଆପଣ ଆପଣ ସାଇକେଲ ନେଇକି ଆପଣ ସାଇକେଲ ନେଇକି ବୋଧେ ଯାଇଥିଲେ
ନାଇଁ ଆଜ୍ଞା ମୁଁ ଗାଡି ନେଇ ଯାଇଥିଲି ଆଜ୍ଞା ପିଲାଟିକୁ ମୁଁ ବସେଇଛି ମତେ ଚଲେଇବାକୁ ଆଜ୍ଞା
ତାଙ୍କର ତାଙ୍କର ଅତି ଶୁଣ ଆ ତାଙ୍କର ଅତି ଦୁର୍ଦ୍ଦନ୍ତ ଗାଡି ଥିଲା
ଆଜ୍ଞା ତାଙ୍କର ଆ ଆଜ୍ଞା ଅତି ଚେଚ ଗାଡି ତାଙ୍କର ଦୂତ କତିରେ ସେ ପଳାଇଲେ ଆଜ୍ଞା ମୁଁ ଫେରିକି ଆସିଲା ବେଳକୁ ତା ମା ଟି ଆଜ୍ଞା ଛୋଟ ପୋଟ ହଉଥାଏ
ଆଜ୍ଞା ଆପଣ ଆପଣ ଡକ୍ଟରଖାନାକୁ ନେଇକି ଗଲେନି
ଆଜ୍ଞା ଡାକ୍ତରଖାନା କଣ ମୁଁ ଚିକିତ୍ସାଳୟ ନେବି ଆଜ୍ଞା ମୁଁ ଆମ୍ବୁଲାନ୍ସ ୁ ଆଜ୍ଞା ଶହେ ଆଠ କୁ ଡାକିଲି ଆଉ ଆଜ୍ଞା ଲୋକ ଗୁଡିକ ବହୁତ ଗଦା ହୋଇଥାନ୍ତି କିନ୍ତୁ ଆଜ୍ଞା କେହି ମ ସାହାଯ୍ୟ କଲେନି ମୁଁ ଆପଣଙ୍କୁ
ଲୋକମାନେ ଶୁଣନ୍ତୁ ଲୋକମାନେ ଲୋକମାନେ ମୋବାଇଲ ରେ ଭିଡିଓ ନଉଥିବେ କିନ୍ତୁ ସାହାଯ୍ୟ ହାତ ବଢେଇବେ ନାଇଁଁ
କେହି ଆଜ୍ଞା ବଢେଇବାକୁ ନାରାଜ ସବୁ କ୍ଷେତ୍ରରେ ଆଜ୍ଞ କେଳ ଏଇ କ୍ଷେତ୍ରରେ ନୁହେଁ ସବୁ କ୍ଷେତ୍ରରେ ମୁଁ କଣ କଲି ନା ମା ଟି ଛୋଟ ପଟ ହଉଥାଏ ମୁଁ ଆମ୍ବୁଲାନ୍ସକୁ ଆଜ୍ଞା ଶହେ ଆଠ କୁ ଡାକିଲି ଡାକିଲା ପରେ ମୁଁ ଆଜ୍ଞା ଶହେ ଆଠ ରେ ଦୁଇଟି ସରକାରୀ କର୍ମଚାରୀ ଆସିଥିଲେ ମାଟିକୁ ଉଠେଇଲେ ଉଠେଇକି ଗାଡିରେ ଆଜ୍ଞା ନେଇକି ଗଲେ କଣ ଆପଣଙ୍କୁ
ଆପଣ ଶୁଣ ଆପଣ କଣ କରନ ଗୋେ ପାଣି ବିଷୟରେ ଆପଣ କଣ କିଛିପିଲ ନା ଆଜ୍ଞା ଆଜ୍ଞ
ହ୍ୟାଲୋ ହ୍ୟାଲୋ ଆପଣ ରଖିପାରନ୍ତି